ହଁ ହୁଁ ହୁଁ।
ତାଙ୍କର ଚିନ୍ତାଧାରା ଟ ଅଲଗା ପ୍ରକାର।
ହୁଁ। ନାଇଁ ଏତିକି ଏବେ ବାଧ୍ୟ ଅସୁବିଧା ଟା ଫେସ କରିବେ ଯେ ତୁ ଏବେ ଛାଡିବୁ ନି ତା ତାପରେ ଯିଏ ପିଲା ଟା ଯିଏ କାଟ ପିଲା ଟା ଯିଏ କାଟ ହୁଁ।
ଭୟଙ୍କର ଅସୁବିଧାରେ ପଡ଼ିବ ହେଲା।
ହୁଁ ବହୁତ ଟିକେ ନାହିଁ
ଏ ସେମାନେ ଯୋଉ ପ୍ରକାର ଘାଣ୍ଟ ଣ୍ଟିଲେଣି ମାନେ ଦେଖେ ଜଣେ ସିନା ବୁଝିଲେ କିଏ ବୁଝିବ ରେ
ହଁ। ହଁ ପରା ହଜା ଘଇତା ହେବେ କଣ ହୁଁ।
ଆଇଁ ଏମତି କରିବା ବୋଲେ କିଏ ବୁଝିବ କଣ ବୁଝିବ କଣ କିଛି ନାହିଁ। ହଁ ତାପରେ ଯାହାର ଯୋଉ କାମ ବୋଲେ ଥାନ୍ତା ସବୁ ଯା
ହଁ ସେମିତି ହେଲେ କରିଥାନ୍ତେ ହଁ ସେମିତି ହେଲେ କରି ଥାନ୍ତେ ହଁ ତମର କାମ ଏକା ସେମିତି ହୁଁ।
ହଁ।
କାମ ସେମିତି ଆଉ ସେ ସେଇଟା ଡାକ ଦୁରା କରୁଥିକ କିଏ ଯଦି ଭୁଲ ଦେଖିଲା ସେ ଭୁଲ ଟାକୁ ତାକୁ କହିଲେ ସେ ସୁଧାରିବା ପାଇଁ ଚେଷ୍ଟା କରିବ ନାଇଁ ନାଇଁ ତା ବଦରେ ତାକୁ ଦେଇଦବ ଦାୟିତ ସେ ଇଡ ହେଇଯିବ କି ନ ସେମିତି କରୁଛନ୍ତି। କାମ ଗୁଡା ହବ ଆଉ।
ଫଳ ଟାମ ଖେଳିବା ଆଉ ହୁଁ।
ଦେଖ ହ କାଣା ହଉଛି ଆମର ଦେଖ ଆମେ ଗୋଟେ ଯଛୁ ଆ ଟେମ୍ପରାରୀ ବାଲା ସବୁ।
ହୁଁ ହୁଁ ସେଇାତା ଆମେ ତ ମିଲୁ ଭାଇ ସେଦିନ କହ ମିଲୁ ଭାଇ ସେଦିନ କହିଲା ପରା ମତେ ଦେଖିଲା ତାପରେ ଆରେ ଇଏ ପିଲା ଟା କିଏ ଗୋଟେ ପଚାରିଲା ମତେ ତାଙ୍କ ମାନଙ୍କ ଭିତରୁ ଟିକେ ଗୋଟେ ପତା ମଳୁ ଭ ପାଖରେ ଥିଲା ଆରେ ଏଇ ଗୋଟେ ପିଲା ଡାାଇଲା କି ନୂଆଁ ପିଲା ହଁ ଆଇମାନେ ରହିବେ କି ମାନେ ଏଇଟା ତ ପାର୍ଟ ଟାଇମ ଲାଇଫ ତାଙ୍କର ଆଉ ୟାର ହିମାଂଶୁର ଗୋଟେ କ୍ଲାସ ପରା ଆସନ୍ତି ପାର୍ଟ ଟାଇମ କରିବେ ମାନେ କେତେବେଳକୁ କିନା ଫୁରୁ କିନା ଉଡିବେ ଆଉ। ସେମାନଙ୍କ ଉପରେ କଣ ଭରସା ଏମିତି ବୋଲି କହୁଥାଏ ମିଲୁଆ।
ମୁଁ ଆଗରୁ ସତ୍ୟଙ୍ଗଙ୍କୁ ମୁଁ ଯେତେ ଆଇଲି
ହୁଁ।
ମୁଁ ତାକୁ କହିଥିଲି ଆଠ ମାସ ବୋଲି କହିଥିଲି ଆଗରୁ କହିକି ଏକା ଏଇଠ ସବ କହିଲି ଆଠ ମାସ ରହିବି ଅଗଷ୍ଟ ମାସ ହେଲା ବେଳଳେ ମୁଁ ଫେରାର ହେବି। ଏମତି ଅଗଷ୍ଟ ଆଗରୁ ଆଗ ବଧ୍ୟାହାଉଛି
ହୁଁ ହ ହ।
ମୋର ପରିସ୍ଥିତି ସେମିତି ଆଁ କଣ କରିପାରିବି।
ହୁଁ ହୁଁ ହୁଁ। ହୁଁ।
ର କୋଉଟେ, ଫୁଲବାଣୀରେ କି ଆଉ କଉଠେ ଅଛି ଯିବା କି।
ଫୁଲବାଣୀରୁ ଅଫିସ ଯ ଖୋଜୁଛି, କିଛି କାମ ସିଏ ବି ତାକୁ ବି ମିଳୁନି। ସେ ବି ଶାନ୍ତି ହଉଛି।
ହୁଁ ହଁ। ମୁଁ ଏବେ ଏମିତି କାମଟେ ଖୋଜୁଛି ମୁଁ ଏଇଠି ଆଠ ଘଣ୍ଟା ଦେଇପାରିବି। ତାପରେ ବାକି ଟାଇମ ଟା ପଢା ପଢି ଏମିତିଆ କାମଟେ ଖୋଜୁଛି ମୁଁ ଏବେ। ସେମିତିଆ କାମ ଟା କରିବାକୁ ଇଚ୍ଛା। ବେଳକୁ କୁଆଡେ ମିଳିବ ସେମତି
ହଁ ହଁ।
ନହେଲେ, ଏମିତି ବି ହେଲେ ହେଇଥାନ୍ତା। ସକାଳେ ସକାଳେ ଆଠ ରେ ଯାଇଥାନ୍ତି, ଆଠ ଯାଇକି, ସନ୍ଧ୍ୟା ପାଞ୍ଚଟା ପୂର୍ବରୁ କି ପାଞ୍ଚଟା ପରେ ପରେ ପଳେଇ ଆସିଥାନ୍ତି। ଏ
ସେଟାେ, ତୋତେ ଖଜିବାକୁ ଟିଏ ପଡିବ।
ହାଁ।
ଖୋଜିଲେ ମିଳିଯିବ।
ହଁ, ସେମିତିଆ କାମରେ ବି
ଖୋଜିବୁ ଟିକେ ହେଲେ ମିଳିଯିବ ଆରାମସେ ମିଳିଯିବ।
ହୁଁ।
କାହିଁକିନା ଦେଖ, ଏକ ତ ଲୋକ, ଯଦି ଟିକେ ଚିହ୍ନା ପରିଚୟ ଥିବ ହେଲେ ତୁ - ଚିହ୍ନା ପରିଚୟ ହେଇକି ଥିବୁ
ହଁ, ହଁ।
କଉଠି ହେଲେ, ତୋତେ ଗୋଟେ ସୁବିଧା ଦେଖି, କୋଉଠି ହେଲେ ମିଳିପାରିବ।
ହଁ ସେଇ କଥା ଏକା
ତୁ ଯଦି ଟିକେ ଚିହ୍ନା ପରିଚୟ ନଥିବୁ, ହେଲେ ଖୋଜିଲା ବେଳେ ଟିକେ ବି ବିଜାର ଲାଗିବ ଆଉ। ହ୍ୟାଲୋ।
ହଁ କହ।
ସେଇଟା ଆଜ୍ଞା। ଆଉ କିଛି ନାହିଁ। ସେତିକି ଆଜ୍ଞା କଥାରେ ହେଲା। ତତେ ମୁଁ, ତତେ ମୁଁ ଭଲ, ତତେ ମୁଁ ଭଲ ଶ କହୁଛି। ତୁ ଯଦି ଏଇଠି କାମ କରିବୁ, ତାଠୁ ଭଲ ତୁ ଏଇଠି, ଏଇଠି କେତେ ବଡ ଏଇଟାକୁ
ଏଇ ସହର ବେଶୀ ବଡ ନାହିଁ। ତୁ କାମ ଖୋଜିଲା ବେଳକୁ ତମ କମ ମିଳ ତାଠୁ ଭଲ ତୁ ତ। ସେ ଯୋଉ ଭାଇ ପାଖକୁ ଯିବୁ କହୁଥିଲୁ ଭୁବନେଶ୍ଵର।
ହଁ, ସିଆଡେ ପଳେଇବି ନହେଲେ ଏମିତି ବୋଲି ଭାବୁଛି। ଆଜି ସେ ଭାଇକୁ ଫୋନ କରୁଥିଲି, ସେ କହୁଥିଲା ଯଦି ଏମିତି ଅସୁବିଧା ହଉଛି, କି ନହେ ଯିବି ନାହିଁ ଯଦି କହୁଛୁ ବୋଇଲେ ପଳେଇଆ ନହେଲେ ବାଲିଗୁଡା। ତୁ ଖାଇ ପିିଇ ପଢିବୁ ଏଇ ଛଅ ମାସ ଆଟଲିଷ୍ଟ ପଢାପଢି ଟିକେ କରେ। କୋଉଠି ବାହାରିବ ବାହାରା ବାହାରି ଯଦି ହେଲା, ବୋଇଲେ ଆପ୍ଲାଏ କରିକି ଇଏ କରିବା।
ଆଇ ବୁଝିଲୁ, ଦେଖେ ଗାଁ କୁ ଯାଆନା, ଗାଁ କୁ ଯାଆନା, ଭୁଲ ସେଇ ବାରିଲୁ ଗୋଟେ
ଗାଁ କୁ ଯାଆନା ଗାଁ କୁ ଗଲେ। ତୋର ଲାଭ କିଛି ନାହିଁ କିନ୍ତୁ ନଷ୍ଟି ବହୁତ ହବ।
ହୁଁ।
ଏକ ତ ଫୁଲବାଣୀରେ ରହିବୁ ଯଦି ରହ ନାଇଁ ଯଦି ଫୁଲବାଣୀରେ ନ ରହିବୁ ଯଦି ଭୁବନେଶ୍ୱର ଗଲେ ବି ଆହୁରି- ଭଲ।
ହୁଁ ସେମିତି ଏକା ଭାବୁଛି।
ଗଲେ ହିଁ ତତେ- ଭଲ ଟିକେ ମିଳିବ ଅଲଗା ଅଲଗା ଜିନିଷ ଜାଣିବୁ ଅଲଗା ଅଲଗା ଲୋକ। ସହିତ ମିଶିବୁ। ଠିକ ଠାକ୍ ଲାଗିବ। କାମ ଗୋଟେ ଖୋଜିବ ବୋଲେ ତୋର- ପାଖରେ ପଚାଶ କାମ ତୋତେ ମିଳିପାରିବ।
ହଁ ପରା ଏମିତି ବି ଠିକ ସେଟା ବି।
ଏମ ଯେମ କାମ ଯେମ କାମ ମିଳୁଛି ବି ମାଡି ଯିବ। ମୁଁ ତ ଭାବିଛି ଭାଇ ମତେ ହୋଟେଲ- ହୋଟେଲ ହଉ ଯାହା ହଉଛି ହଉ ମୋତେ ଯଦି ମିଳିଲା ବଲେ- ଫିଟିଙ୍ଗ ଫାଟଙ୍ଗ କରିକି ସନ୍ଧ୍ୟା ବେଳେ ଯାଇକି କେନ ହୋଟେଲରେ ରହିଲେ ବି- କଟାକଟି ମ ଯାହାର କାମ ଦେଲା କରିବୁ କହିକି।
ଆ ହଁ ବାଜ ଲାଜ କଲେ କିଛି କରିପାରିବ ଲାଜ ହଉ ବୋଲି ତ ମରିଯିବ।
କିଏ ମୋତେ କିଏ? ଶୁଣୁନ ମୋତେ କିଏ ଚିହ୍ନିଛି ମୁଁ ଯଦି ଗୋଟେ ନୂଆ ଜାଗାକୁ ଗଲି ମୋତେ କିଏ ଚିହ୍ନିଛି?
ଆ କିଏ ଚିହ୍ନିଛି ଆଉ ସତ କଥା କିଏ ଚିହ୍ନିଛି? ହଁ ତା ଛଡା ଜାଣିଲେ ଜାଣିଲେ ଚିହ୍ନିଲେ। କଣ ଅଛି? ଜାଣିଲେ ଚିହ୍ନିଲେ କଣ ଅଛି? ତୁ ତୋ ପାଇଁ ଇଏ କରୁଛୁ। ସେମାନେ ବି କୋଉଠି କାମ କରିକି ଆସିକି ସେ ହୋଟେଲରେ ଆସିକି ଖାଉଛନ୍ତି। ସେଇଟା ବି- ସେ ସେମାନେ ଜାଣିବା ଦରକାର।
ଲାଜ କଲେ କିଛି କରିପାରିବୁନି। ଲାଜ କଲେ- ହଁ।
ମୋର ଗୋଟେ ସେଇଟା ଏକ ଲକ୍ଷ ଅଛି। ମୁଁ ଦେଖିକି ଯଦି ଠିକଠାକ୍ ମୁଁ- ଫାଷ୍ଟ ଦି ତିନି ମାସ ପଢ଼ିବି। ଯଦି ଦେଖ- ଦେଖିଲି ନାଇଁ। ହଉ। ଯଦି ପଇସା ପତ୍ର ଟିକେ ଅଭାବ ହଉଛି ହେଲେ ସେମିତିଆ ଘରେ ମାଗିଲେ ମିଳିବ ନାହିଁ ମୁଁ ଜାଣିଛିି।
ହୁଁ ହୁଁ ହୁଁ। ସେ କଥା ହିଁ ଭାବୁଛି ପରା ମୁଁ।
ଘରେ ମାଗିଲେ ମିଳିବ ତ ହେଲା ଘରେ ମାଗିବୁ ସବୁବେଳେ କେତେ ଘରେ ମାଗିବୁ।
ସେଇ କଥା ସେଇଟା କି ଭାବିବାକୁ ପଡିବ ଏବେ ଆଉ ଆମେ ସାନ ହେଇକି ନାହୁଁ ନା ଘରେ। ସବୁ କଥା କାଇଁ ଘରେ ଇଏ କରିବୁ।
ଗୋଟେ ପେଣ୍ଟ କିଣୁବୁ କହିଲାରୁ। କାଲି ସକାଳେ ଚପଲଟେ ଛିଡ଼ିଗଲା ବଲେ ଚପଲଟେ କିଣିବା ପାଇଁ ପଇସା ମାଗିବୁ ରିଚାର୍ଜଟେ ସରିଲେ ରିଚାର୍ଜଟେ କରିିଦିଅ କହିବୁ କେତେ କହିବୁ।
ହଁ ଏଇଟା ତ ବାଧିବ। ଏଇଟା ତ କଷ୍ଟ।
ହଁ ଛଟା ସାତଟା ବେଳକୁ ଯାଉ ଛଅଟା ବେଳକୁ ଯାଉୁଛୁ ରାତିରେ ପଳେଇ ଆଇବୁ।
ହଁ ସେ କଥା ପରା। ହଁ ସେଇ କଥା ବୋଧେ।
ହୁଁ। ମାନେ କିଛି
ହୁଁ।
ଆଛା ଇଏ ହେଇଯାଏ ସୁବିଧା ମାନେ ଆରାମ ସେ ମୁଁ ବି ତତେ କୋହୁଚି ହେଲା ବାହାରକୁ ଯା ସକାଳେ ମନେକର ତୁ ଗୋଟେ ହୁଁ ଯିବି ଗୋଟେ ଜାଗାକୁୁ।
ହୁଁ।
ପଢା ପଢି କରିବୁ କଣ ପଢ଼ିବୁ ଟିକେ? ତାପରେ ଯାହାବି କରୁ ପଇସା ଦି ପଇସା କମଉଚି।
ହୁଁ ସେଇଟା ବି ଠିକ।
ଆରେ ଆମେ ଦେଖ ଆମେ ଏ ସମୟରେ ଆମେ ଘରକୁ ଘରକୁ ଯଦି ବି ନଦେଇ ପାରୁଚୁ ନିଜେ ଖର୍ଚ୍ଚ ନିଜେ ବାହାରି ପଡୁ।
ସେଇ କଥା ତ ଘରକୁ ଦେବାଟା ଅଲଗା କଥା ନିଜେ ନିଜେ ବ ଇଏ କରିକି ନିଜେ ଚଳିବାଟା ହୋଉଚି କଥା। ହୁଁ।
ସେଇଟା ପରା ଆଉ ଦି ତିନି ବର୍ଷ ପରେ କି ଚାରି ବର୍ଷ ପରେ ତୁ ବାଧ୍ୟ ଘରକୁ ଦୋବୁ କାମ କରିକି। ସେଟା ତୁ ବାଧ୍ୟ କରିବା ପାଇଁ କିନ୍ତୁ ଏବେ ଯଦି ଯେହେତୁ ମିଳୁଚି ବର୍ଷେ ଦି ବର୍ଷ କରିଦେ ସେଠି ଯଦି ସୁବିଧା ମିଳୁଚି
ହୁଁ ସେଇ
ଫୋନ୍ କଲେ ହେଲେ ମିଳିଯିବ।
ହୁଁ।
ଆଗକୁ ଟିକେ ସାଥ ଦେବାର ଅଛି।
ହୁଁ।
ଗାଡି ଚାଲିଲା ତ ଚାଲୋ ନାଇଁ ଚାଲିଲା ବୋଇଲେ ଆଉ ଥରେ ଶୂନ୍ୟ ରୁ ଷ୍ଟାର୍ଟ କରିବାକୁ ପଡିବ।
ଛାଡିବା ନାଇଁ ଷ୍ଟାର୍ଟ ପରେ ଷ୍ଟାର୍ଟ ଛାଡିବା ତ ନାଇଁ।
କଣ ହୁଁ।
ହୁଁ ହୁଁ।
ମୋର ଚାର୍ଜ ସରିଲାଣିରେ।
ମୋର ବି ତ କଣ ଚାର୍ଜ ସରିଲାଣି ସ
ତେଇସି ହେଲାଣି କାଲି କଲ କରୁଚି ନହେଲେ ମୁଁ ହଁ। ହୁଁ ହୁଁ ଠିକ ଅଛି ହଉ। ରହିଲି।